ହଁ କଣ କରୁଛନ୍ତି?
ବସିଛି ଆଉ।
ହଁ, ହଁ, ହଁ। ଆଉ।
ଆଉ କଣ ହଁ ଆସିଲେଣି। ସବୁ କ୍ୟାରମ ରେ ବସି ପଡ଼ିଛନ୍ତି।
ହଁ ବା ପାଟି ଶଭୁଛି ଜୋରରେ ଚିଲଉଥିଲେ।
ଆମର ଆଉ ଜଣେ ଝିଅ ବି ଅଛନ୍ତି ସେ ଢେଙ୍କାନାଳରେ ଆଡମିସନ ତାଙ୍କର ପ୍ଲସଥ୍ରୀ ଫାଷ୍ଟ ଇୟର।
ଓହୋ।
ଆଡମିସନ ତ ହେଇନି ଯିବେ ବୋଧେ ଏବେ।
ଓହୋ କୋଉଠି ଇ ଟେକ୍ ରେ?
ନାଇଁ ଅଟୋନମିକ୍ସ ରେ।
ଓହୋ ଅଟୋନୋମେନ୍ସରେ। ସେଇଠି ତମର ସେ ଇଟେକ କଲେଜ ସେଇଟା ତା ପାଖରେ ମେସ ନେଇକି ଛୁଆ ରହୁଛନ୍ତି ଅଟୋନୋମେସ୍ ଛୁଅ ଆଉ।
ହଁ ନାଇଁ ସେ ଓମେନ୍ସ ରେ ଥିଲେ ଆଗରୁ ହଷ୍ଟେଲ ରେ। ଏବେ କଣ କେମିତି ରହିବେ ମୁଁ ଜାଣିନି ତ ସେଠି ହଷ୍ଟେଲ ସୁବିଧା ନାହିଁ କି?
ହୁଁ ହୁଁ।
ଓମେନ୍ସରେ ଥିଲେ ପ୍ଲସ୍ ଟୁ ୱମେନ୍ସରେ କରିଥିଲେ।
ଆଚ୍ଛା।
ଆଉ କଣ କୁହ ଗାଧୋଇବ କେତେବେଳେ?
ନାଇ ଗାଧେଇ ସାଇଲିନି। ଏମିତି କାଲି ବର୍ଷା ତ ଲାଇନ୍ ଫାଇନ ଥିଲା ଲାଇନ ହେଁ ହଁପା ଲାଇନିରେ ଗାଧୋଇବ। ଫଳି ଫାଣି ଆସୁନଥିଲା ସେ ଲାଇନି ଆସିଲାଠୁ ଦୌଡଛି ଗାଧେଇବା ପାଇଁ।
ହଁ ହଁ।
ଆଉ ଲାଇନ୍ ତ ବହୁତ କଟୁଛି। ଜି ବହୁତ କଟୁଛି ବର୍ଷା ହଉଛି ଲାଇଟିଙ୍ଗ ଟିକେ ହଉଛି ଲାଇନ୍ ପୁରା କାଟି ଦଉଛି କାଟି ଦଉଛି ଯେ ଯାଇକି ଆସୁଛି ଗୋଟେ ରା ଏତେ ଆସୁନି ମଶା ବାଡେଇ ବାଡେଇ ଇଏ।
ଏମିନ୍ତି ଆଉ।
ହଁ ପରା ସେଇଥି ସେଇ ତ ଅସୁବିଧା ଆଉ ମଝିରେ ଆମର କଣ ହେଇଛି ମଝିରେ ଗୋଟେ କିଛି ଲାଇନ୍ ସବୁବେଳେ ଯାଏ ଆ ହେ ଏମିତି ଅସୁବିଧା ହୁଏନି ମୋବାଇଲ ଦେଖି ଦେଖି ରାତି ବାରଟା ବେଳକୁ ଶୋଇବି ତ ମୋ ବାଇଲିଟା ଚାଳିଶି ଥିଲା ଚାର୍ଜ ହେଲା ଅଠଚାଳିଶି ଥିଲା ଚାର୍ଜ। ମୁଁ କଣ କରିଛି ଶୋଇ ପଡିଛି ରାତିରେ ଇନଭେଟରରେ ଯେତିକି ଚାର୍ଜ ଥିଲା ସେ ସକାଳୁ ସବୁ ସରିଯାଇଛି। ମୋ ନିଦ ଭାଙ୍ଗିଲା ବେଳକୁ ସାଢେ ଛଅଟା ହେଲାଣି। ଇନଭଟର ବ୍ୟାଟେରୀ ଡାଉନ ଆଉ ଚାର୍ଜ ବସେଇବା ଲିବି ଆଉ ଅନ୍ ହେଇ ପାରିଲାନି ତାପରେ କଷ୍ଟେ କଷ୍ଟେ କମ୍ କେଞ୍ଚି କାଞ୍ଚି ସେଦିନ ମୁଁ ଦିଦି ଆର ଯେତେକ ନକରିବା କାମ ସବୁ କରିଦେଲି ଦିନ ମାନ ମୋବାଇଲ ଦେଖେ। ଚାର୍ଜ ନାହିଁ ତାକୁ ଟିକେ କାମ କରିବି ଟିକେ ମୋବାଇଲ ଦେଖିବି ଲାଷ୍ଟରେ ପାଞ୍ଚଟା ବେଳକୁ କଣହେଲା ଚାରିଟା ସାଢେ ଚାରିଟା ବେଳକୁ ମୁ ବାୟା ହେଇଗଲିଣି ମୋ ମୋବାଇଲରେ ୱାନ୍ ପରସେଣ୍ଟ ଚାର୍ଜ ଚାର୍ଜ କୌଣସି ଦିନ ଏମିତି ଆଜି ଯାଏଁ ହେଇନି ମୁଁ ଚାର୍ଜ କେବେ ସରିବାକୁ ଏତେ ଦିଏନି। ସେଇ ଚାଳିଶି ଅତି ବେଶୀ ରେ ତିରିଶି ଯାଇ ହୁଏ ତିରିଶି ପରେ ଚାର୍ଜ ବସେଇ ଦେଇକି ପୁଣି ଦେଖେ। ଆଉ ତାପରେ ଏମିତି ଲାଇନି ଯିବ ଆସିବନି ବୋଲି ବି ଆଉ କିଏ ଖିଆଲ୍ ରଖିଛି।
ହଁ।
ଆଜି ଆଉ ଆସି ଆସିଲାନି ଜମା।
ମୋ ଦିଦି ସେମିତି ଦେଖିବ ଫୋନ୍ ତାର ଚାରି ଛିଅ ମୁ କହିଲି ତୋର ବାର କହିବ ଦୁଇ ତ ନୁହଁ ନା। ତାର ପୁଣି ବା ତାର କେତେ ଥିବ ଦଶ ମୁଁ ଦେଇ ତୋର ଦଶ ଚାର୍ଜ ଅଛି କେମିତି ଦେଖୁଛୁ କହୁଛି ଏକ ତ ନୁହିଁ ନାଁ। ନୁହଁ ନା ମୁଁ ଦେଖିବି ଦେଖି ଦେଖି ଦେଖି ଦେଖି ପୁରା ସରେଇଦବ ବସିଥିବ ତାପରେ।
ହଁ ମୋର ଯେମିତି ଯେ ମୁଁ ଜମା ସରିବାକୁ ହେଇନି ସେଇ ଅତି ବେଶୀ ଅଠେଇଶ ଛବିଶ ଏଇ ଟାଇପ ର ହେଲେ ଏ ଥୋଇ ଦେଇକି ବସେଇ ଦେଇକି ଟିକେ ବୁଲି ଆସିକି ପୁଣି କେଞ୍ଚେ ସେଦିନ ମାନେ ମୋ ଦିନ ମାନ ମୋ ମୁଣ୍ଡା କିଛି କାମ କରୁନି ଲାଷ୍ଟ ଙ୍କୁ ମୋ ପୁତୁରା ଝିଆରୀ ମାନେ କହିଲେ ଆଣ୍ଟି ଆଜି ବାଇଆଣି ହେଇଗଲେଣି ବିନା ମୋବାଇଲ ରେ
ହେ ହେ ହେ
ତାପରେ ମୁଁ କହିଲି ଚାଲ ଯେତେ ପ୍ରକାର ସବୁ ୟୁଟ୍ୟୁବରେ ଏକ୍ସପେରିମେଣ୍ଟ ଦେଖିଥିଲେ ଚାର୍ଜ କରିବା ପାଇଁ ମୋବାଇଲ କରିବା।
ହଁ ହ ହ
ତାପରେ ସବୁ ଯେତେ ପ୍ରକାର ଏକ୍ସପେରିମେଣ୍ଟ ଥିଲା ମୋବାଇଲରେ ଚାର୍ଜ ବସେଇବାକୁ କଲୁ ହେଲାନି ତ ଆଉ। ତାପରେ ହେଲାନି ଯେମିତି ତାପରେ ଲାଷ୍ଟରେ କଣ କଲି ଆଉ ଗୋଟେ ନମ୍ବର ରୁ ଆମ ଝିଅଙ୍କ ନମ୍ବର ମୋ ଭାଇ କତିକି କି କଲ କଲି ମୁଁ କହିଲି ଆଉ ଚାର୍ଜ ନାହିଁ ମୋବାଇଲ ନା ଆଉ କଣ କହୁଚୁ ହଉ ଯିବି ମୋବାଇଲ ଆଣିବି ଚାର୍ଜ ବସେଇକି ନେଇକି ଦେବି ମୁଁ କହିଲି ମୁଁ କହିଲି ତୁ ଆସିବୁ ପୁଣି ନବୁ ନାଇଁ ଏତେ କଷ୍ଟ କରନି ଆମ ନନା ଜଣେ ସେଇ ରୋଡରେ ଯିବେ ମୁଁ କହିଲି ନନାଙ୍କ ହାତରେ ମୋବାଇଲ ଦେଇ ଦଉଛି ତୁ ଚାର୍ଜ କରିକି ଆଣିକି ଖାଲି ମତେ ଦେଇଦବୁ।
ଓହୋ
ତାପରେ ସବୁ ପୁରେଇ ପୁରାକି ପ୍ୟାକିଂ କଲା ବେଳକୁ ଠିକ ଲାଇନ ଆସିଲା ଆଉ। ଆଉ ମୁଁ ଜିନିଷ ଦେବି କଣ ମତେ ଚିଲେଇଲି ଯେ ଆମ ନନା ଏକାଥରେ ରହିଗଲେ। ତାପରେ କହିଲା ପୁଣି ଲାଇନ କଟିବ ମୁଁ କହିଲି ଲାଇନ୍ କଟିଲେ ଇନ୍ ଭେଟର ରେ ଯେତିକି ଚାର୍ଜ ହେଇଛି କିଛି ନହେଲେ ମୋବାଇଲ ଚାର୍ଜ ହେଇଯିବ ଦଶ ମିନିଟ ଲାଇନ ରହିିଲେ କାଫି।
ହଁ ବା ମୁଁ ଦେଇ ସେମିତି କହିବ କହିବ ମୋ ଫୋନ୍ ରେ ସବୁବେଳେ ଚାର୍ଜଥିବ ନା ମୁଁ ଦେଖେନି ସେ କବ ଯଦି ଚାର୍ଜ ନେଇ ହୁଅନ୍ତା ତାହେଲେ ମୁଁ ଆଉ ଚାର୍ଜ ବସାନ୍ତିନି। ତୋ ଫୋନ ରୁ ସବୁ ନେଇଯାଆନ୍ତି ଲାଇନ କଟିଲେ ହେ ହେ
ଏଆ ପରା ଆଉ କଣ ତମ ଦେଇ କଣ କରନ୍ତି?
ଏ ବିଇଡି କରୁଛି।
ହଁ ସେ କୋଉଠି?
ସେ ଘରେ। ଡିଷ୍ଟାନ୍ସ
ସେଇଠି କରିଚି ହଁ ଡିଷ୍ଟାନ୍ସ ରେ କରୁଛନ୍ତି ଆଉ।
ହଁ
ଆଉ କଣ କୁହ?
ଆଉ ଆପଣ କ୍ୟାରମ ଖେଳନ୍ତି?
ମୁଁ ଜମା ମାରିପାରେନି। ମୋ ସାନ ପୁଅ ମୋ ଠୁ ଭଲ ମାର
ଓହଁ ସେମାନେ ସବୁ ଭାଇ ଭଉଣୀ ମିଶିକି ତାଙ୍କର ଖେଳୁଛନ୍ତି ଆଉ ହଁ
ହଁ ସିଏ ତାଙ୍କର ଭାଇ ଭଉଣୀ ଖେଳୁଛନ୍ତି। ମତେ ଛୁଆ ଆସିଲେ ତାସ ଖେଳିବାକୁ ଟିକେ ଡାକିବେ ତାସ ଖେଳିବାକୁ ଡାକିବେ କହିବେ ଆସ ତାସ ଖେଳିବା।
ଯଦି ଇଏ ହବ ଆଉ ଯେ ମୁଁ ବେଶୀ ଟାଇମ କୋଉ ଯାଏ ମୁଁ ତ ଦିନ ରାତି ବସିକି ମୋବା ଇଲି କେଁଚେ ଯଦି ମୋବାଇଲ ଚାର୍ଜ ସରିଲା ବସେଇ ଦେଇକି ଯିବି କହିବେ ଆଣ୍ଟିଙ୍କର ଚାର୍ଜ ସରିଲା ଆସିଲେ।
ହୁଁ ହୁଁ ହୁଁ ଉଁ
ଗଲା ମାନେ ଜାଣିବେ ଚାର୍ଜ ହିଁ ସରିଲା। ନହେଲେ ଡାଟା ସରିଗଲା ଆଉ। ଆଉ କଣ? ଆଉ କଣ ରୋଷେଇ କରୁଛନ୍ତି ମାମା?
ମାମା ଆଜି କଣ ରୋଷେଇ କରୁଛି ସୋୟାବନ୍ କଷା କରୁଥିଲା ଭାତ ହେଇଚି ସୋୟାବିନି କଥା ଆଉ କିଛି ଜାଣ ଆଉ କଣ ଖାଇକି ଯିବି ଆଉ ବାଦାମ ଫାଦାମ କଣ ଭାଜୁଥିଲା, ନେଇକି ଯିବି ବୋଲି।
ଉଁଁ ହୁଁ ଆଜି ଯିବେ ବାହାରିକି?
ହଁ ଆଜି ଯିବି।
ଏଇ ବର୍ଷାରେ କେମିତି ଯିବେ?
ହଁ ବା ସେଇଆ ଯଦି ବର୍ଷା ଦେଖି ଛାଡୁଛି ତ ଟିକେ ଟିକେ ମଝିରେ ମଝିରେ ସେମିତି ଯଦି ହବ ବସ୍ ରେ ନହେଲେ ପଳେଇବି। ନହେଲେ କାଲି ଆଡକୁ ସେ ଯଦି କାଲି ପୁଣି ବର୍ଷା ହଉ ପୁଣି କେମିତି କାଲି ଯିବି ମୁଁ ସେ ଭାବୁଛି।
ବର୍ଷା ଏବେ ଅଛି କି? କେତେ ଦିନ ନା ସେମିତି
କେଜାଣି ସେ ତ ବର୍ଷା ତ ଲାଗି ରହିଛି ଚାରି ପାଞ୍ଚ ଦିନି ହବ।
ହଁ ହଉଛି ତ ଡେଲି ଡେଲି ଲୁଗାପଟା ଶୁକୁନି ତିନି ଦିନ ହେଲାଣି ସବୁ ଗଦା ହେଇଛି କିଛି, ମୁଁ ଆଜି ଭାବୁଛି ସବୁ ଆଇରନ୍ କରିଦେବି ବୋଲି। କଣ କହିଲେ?
ନହେଲେ ରୁମ୍ ରେ ଶୁଖେଇ ଦଉନାହାନ୍ତି ନହେଲେ?
ରୁମ ରେ ହିଁ ଶୁଖା ହେଇଛି ବାହାରେ କିଛି ଶୁଖା ହେଇନି ରୁମ ଭିତରେ ମୁଁ ପକେଇ ଦେଇଛି ସେଇଠି ଫ୍ଯାନ୍ ଦେଇକି ଏଠି ବସିଚି ଯେତିକି ଶୁଖୁଛି ପତଳା ଜିନିଷ ରଖି ଦଉଛି ଏ ଯୋଉ ଜିନ୍ସ ଫିସ ଶୁଖୁନି ସାଙ୍ଗ ଡ୍ରେସ୍ ରା ଶୁଖୁନି ଆଉ।
ଓହୋ ଜିନ୍ସ ପ୍ୟାଣ୍ଟ ଗୁଡା ଶୁଖିବନି ତ।
ହଁ ପରା ତିନି ଦିନ ହେଲାଣି, ମୁଁ ଜିନ୍ସ ଶୁଖେଇଛି ତାଙ୍କର ଶୁଖୁନି। ମୁଁ ଆଜି ହେଇଥି ଲାଗି ଭାବିଛି ଆଇରନ୍ ଦେଇଦେବି ବୋଲି। ଆଇରନ ଦେଇଦେବି ଯେବେ ଖରା ହବ ଏବେ ପକେଇବି ଆଉ କଣ କରିବି। ଦିଟା ଯାକ ତାର ପୁରା ଫୁଲ୍, କାଲି ରାଗିକି ଆଣିକି ସବୁ ଗଦେଇ ଦେଇଥିଲି। ଆଜି ତ ଡ୍ରେସ୍ ବାଲିଟି ଶୁଖା ହେଇନି, ଡ୍ରେସ୍ ବାଲିଟି ଛୁଆ ଥୁଆ ହେଇଛି। ଆଜିର ଡ୍ରେସ୍ ଖୋଲା ହେଇନି। ମୁଁ କହିଲି କା କାହିଁ ଖୋଲିବୁ କୋଉଠୁ ପୁଣି ଗଦେଇବୁ। ଏ ବର୍ଷା ଦିନକୁ ଆମର ମେମ୍ବର ଟିକେ ଅଧିକ, ଶୁଖେଇବାକୁ ଭାରି ଅସୁବିଧା।
ହଁ ବା ସେଇ ଶୁଖା ଶୁଖି ଇଏ ତ ଗନ୍ଧେଇବ ସେ ସେ କମ୍ଫର୍ଟ ପକେଇ ଧଉଥିବେ ନହେଲେ
ନାଇଁ ଏଠି ରୁମ୍ ଭିତରେ ଚାଲିଲେ ଫ୍ୟାନରେ ତଳ ଜିନିଷ ସବୁ ଶୁଖିଯାଉଛି। ହେଲେ ଯା ଯାହା ହେଲେ ବର୍ଷା ଦିନ ନା ଯାହା ହେଲେ ବାସିବ ତେଣୁ ନ ପକେଇଲେ ବି ହବନି।
ହଁ ପା।
ଆଉ ଆଉ କଣ କୁହ?
ଆଉ ସମସ୍ତେ ଖାଇଥିଲେ ପିଠା ଘରେ, ପିଠା ଚାହାଁ
ହଁ ସମ-ସମସ୍ତେ ହେଇକି କିଏ କଣ ଖାଇଛନ୍ତି ମୁଁ ଦେଖିନି। ମୁଁ ଛୁଆଙ୍କୁ ପିଠା ଦେଇଦେଇ ଥିଲି। ମୁଁ ବି ପିଠା ଖାଇ ଦେଇଥିଲି। ମୁଁ-ମୁଁ ମୋ ପାଇଁ ଖାଇବା ଆଣିବାର ହିଁ କେହି ଦେଖିନାହାନ୍ତି। ମୁଁ ତ ଛୁଆଙ୍କ ପାଇଁ ଆଣିଥିଲି ସେମାନେ ଖାଇଥିଲେ ଯାହା ବଳିଥିଲା ସେତିକି ମୁଁ ଖାଇ ଦେଇେଛି।
ହ, ହୋ, ହୋ।
କାଲି କାଲି ସେମିତି ଛୁଆଙ୍କ ପାଇଁ ଭାତ ଆଣିଥିଲେ ସକାଳେ ଖାଇବା ପାଇଁ ସେମାନେ ଖାଇଲେ ସାଧାରେ ସେମାନଙ୍କର ଭାତ ଗଲାନି କାଲି ସକାଳୁ କିଛି ହେଇନଥିଲା ଆଳୁ ସିଝା ଲଗେଇ ଦେଇଥିଲି ଖାଲି ଆଳୁସିଝା, ମିଶଚର୍ ସେମାନେ ଖାଇ ପାରିଲେନି। ମତେ ଜିନିଷ ନଷ୍ଟ କଲେ ଭଲ ଲାଗେନି ମୁଁ ଯେତିକି ଭାତ ଅଛି ଖାଇଦିଏ ଆଉ ଦିଟା ତିନିଟା ବେଳକୁ ପଛରେ ମୁଠେ ଖାଇଦେବି। ଇଏ ଭାବିକି ଖାଇଦେଲି। ଛୁଆ ଆଉ ଆସିଲେନି ମୁଁ ଆଉ ଖାଇଲିନି। ସେ ଆସିଲା ଯେ ସିଏ ଆମ ନନାଙ୍କ ପାଖେ ବସିକି ଖାଇଲା। ମୁଁ ଆଉ ଚାରିଟା ଯାଏ ଖାଇଲିନି ଆମ ଦେଇ ହେରିକା ଆସ ଛୁଆଙ୍କୁ କହିଲେ ଆଉ ତ ଆଣ୍ଟି ଆଜି ଖାଇନି ନା ଆଉ ଆଣ୍ଟି କଣ ପାଇଁ ଖାଇନ? ଆମର ଆଉ ଜଣେ ଯାହା ଥାଇ କହିଛନ୍ତି ସେ ଦିନ ମ ତ ମୋବାଇଲି ଖାଉଚି ଆଉ ଖାଇବ କେତେ ଖାଇବ ସିଏ? ମୁଁ କହିଲି ଆଉ ଏକୁଟିଆ ଏକୁଟିଆ କେତେ ଖାଇମୁ ଭଲ ଲାଗିଲାନି ଖାଇଲିନି ଆଉ।
ହୁଁ ହୁ ହୁ।
ଭାବିଲେ ଦେହ ଭଲ ନାହିଁ ବୋଲି ମୁଁ କଇଲି ଦେହ ଭଲ ଅଛି ନା ଦେହ ଭଲ ନଥିଲା ମୁଁ ଶୋଇବି ନା ମୋବାଇଲ କେଞ୍ଚିବି।
ହା-ହା-ହା ଇ।
ନ ଖାଇଲା ମାନେ କିଛି ଆଉ କେହି କିଛି ଚିନ୍ତା କରିବେନି।
ହଁ। ମୁଁ କହିଲି ଦେହ ଖରାପ ଥିଲେ ଆଉ କଣ ଫୋନ୍ ଦେଖି ଆସିବ ନିଦ ତ ଖାଲି ନିଦ ଲାଗିବ।
ଖାଲି ନିଦା ମାଡିବ ଏବେ ଟିକେ ଦେହ ଖରାପ୍ ରହୁଚି ବିପିି ଟିକେ ଲୋ ହେଇଯାଉଛି ସବୁବେଳେ ତ ତାଙ୍କୁ ସମସ୍ତେ ହୋଉଚନ୍ତି ନ ଖାଇଲେ ଆଉ ଦେହ ଭଲ ନାହିଁ କି ଶୋଇ ପଡୁଛି। ସେଇଆ ଆଉ। ଆଉ କଣ କୁହ। ତମେ କେତେବେଳେ ଖାଇବ?
ମୁଁ ଖାଇବି ହେଇ ଖାଇକି ଯିବି ଆଉ।
ହୁଁ ବସ୍ ରେ ପଳେଇବ ନହେଲେ ଆଉ ହଁ ବସ୍ ରେ ଗଲେ ପ୍ର ପାରେ ବାଇକ୍ ଫାଇକ୍ ରେ ତ ଗଲେ ଯାହେଲେ ତିନ୍ତିବାକୁ ପଡିବ ଜିନ୍ଷ ପତ୍ର ନେଇକି ବସରେ ଗଲେ ବି ସୁବିଧା ଜିନ୍ଷ ନେଇ ହବ।
ବି ପିନ୍ଧିଲି ପଳେଇଲେ ହବ ଯେ ମୁଁ ବ୍ୟାଗ ଦିଟା ନେବି। ବ୍ୟାଗ୍ ଦିଟା ନେବିନା ହଁ ପା। ହଁ ମୁଁ ସେଁତି ଗୋଟେ ବ୍ୟାଗ୍ ନେଇକି ଆସ୍ ଥିବି ସେ କିଛି ପୁରାହେଇନଥିବ ଗ ଲାଗକୁ ଦିଟା ବ୍ୟାଗ୍ କ ଠୁଙ୍ଗାଠୁଙ୍ଗା ହେଇକି ଭରା ହେଇଥିବ।
ଅ ହଁ। ଘରୁ ଗଲା ଘରୁ ଗଲେ ତ ସେଇ ସେମ୍ ପରିସ୍ତିତି ଆଉ।
କିଏ ଗୋଟେ ମୁଁ ଏନ୍ତି ଯାଆନ୍ତି କିଏ ଗୋଟେ ନେଇକି ପଛରେ ବ୍ୟାଗ୍ ଟା ଥୋଇଦେଇକି ଆସନ୍ତା। ସବୁ ବୋହି ବାହିକି ନେଲାକୁ ବସ୍ଏ ସେଇଥି ପାଇଁ ମତେ ଇଚ୍ଛା ହୋଉନି ଯିବାକୁ ସବୁ ପୁଣି ସେ ବଷ୍ଟାଣ୍ଡ୍ ରୁ ଫୁଣି କୋଉଠି ଗୋଟେ ଅଟୋ ଖୋଜ ସେ ପୁଣି ଆସିବ ସବୁ ଟେକି ଟୁକାକି ପୁଣି ହଷ୍ଟେଲ୍ ପାଖକୁ ଯା ଉଁ ହୁ-ହୁ-ହୁ ଫୁଣି ଆମର ପଟ ହଷ୍ଟେଲ୍ କୁ ଏପଟୁକୁ ଆଣିବେ ଯେ ଫୁଣି ବାପା ବି ହେଠି ଠିଆ ହେବାକୁ ପଡିବ। ଏପଟେ କଁ କହିଲେ ଏପଟେ ସବୁ ଛୁଆ ବେଶୀ ନାହାନ୍ତି ନା ଆମର ପ୍ଲସ୍ ଥ୍ରୀ ପିଲା ତ ଆମକୁ ହେପଟୁକୁ ନେଇ ଆସିବେ କଲେଜ ଏପଟୁକୁ।
ହଁ ସବୁ ସବୁ ବର୍ଷ ସେମିତି ହୋଉଛି ଯୋଉ ଇଏରେ କମ୍ ପିଲା ରହୁଚନ୍ତି ସବୁ ବର୍ଷ ସେମ୍ତି ଚେଞ୍ଜ ହୋଉ ଆମ ଝିଅଙ୍କର ବି ଏମ୍ତି ଆର ବର୍ଷ ହେଇଥିଲା ତ ହଁ। ହେ ପିଲା ନେଇକି ରୁମ୍ ବଦଳେଇକି ହଷ୍ଟେଲ୍ ଚେଞ୍ଜ୍ କରିଦୋଉଚନ୍ତି ଆଉ।
ହଁ ହୋଉ ଆପଣ କଁ କରନ୍ତୁ ଆଉ।
ଥାଉ।
ହଉ।